ମ୍ୟାଡାମ୍ ଶୁଭସନ୍ଧ୍ୟା ହାଲୋ ମ୍ୟାଡାମ୍ ଶୁଭସନ୍ଧ୍ୟା।
ଆଜ୍ଞା ସାର କୁହନ୍ତୁ କେମିତି ଅଛନ୍ତି?
ହଁ ହଁ ବହୁତ ବଢ଼ିଆ ଆଶା କରୁଛି ଆପଣ ମଧ୍ୟ ଭଲ ଥିବେ?
ଆଜ୍ଞା ଆଜ୍ଞା।
ହଁ ଆଉ ଟିକେ ବଡ ପାଟିରେ କଥା ହୁଅନ୍ତ।
ଆଜ୍ଞା ଯୋଉ।
ହଁ ଏବେ ପୁରା ବଢିଆ ଶୁଭିଲା। ଆଉ କଣ କରୁଥିଲେ?
ସନ୍ଧ୍ୟା ବେଳେ କୋଉଠି ଥିଲେ?
ଆଜ୍ଞା।
ସନ୍ଧ୍ୟା ବେଳେ କଣ ଖାଇଥିଲେ ଆପଣ?
ଏଇ ମୁଁ ଏଇ ହୋଟେଲରୁୁ ହିଁ ଖାଇଥିଲି ସିଙ୍ଗଡ଼ାକୁ ଉପମା ଖାଇଥିଲି। ଆପଣ?
ଏ ଟିକେ ବର୍ଷା ହଉଥିଲା ତ କେବଳ ଟିକେ ଚା ପିଇି ବସିଥିଲୁ ଆଉ।
ହଁ ହଁ ହଁ କଣ ଆଉ ଆପଣଙ୍କ ଏରିଆରେ କଣ ଭଲ ଖାଦ୍ୟ ମିଳେ?
ଖାଇବି ତ ସେମିତି କିଛି ତ ମିଳେ ନାହିଁ ବଟ ଆମର ଟିକେ ଫେମସ ଅଛି। ଛେନାପୋଡ ଆପଣ ଶୁଣି -
ଓହୋହୋ ହଁ ହଁ ନିହାତି। ତାହେଲେ ଘରଟା ଆପଣଙ୍କର ନୟାଗଡ଼ ଜିଲ୍ଲାରୁ ବୋଧେ?
ଆଜ୍ଞା ଆଜ୍ଞା।
ଓହୋ ସେ ଛେନାପୋଡ଼ କେମିତି କଣ ବନାଯାଏ?
ସେଇଟା ତ କେବେ ମୁଁ ବନେଇନି କିନ୍ତୁ ଯେହେତୁ ମାନେ ପୁରୁଣାରୁ ମୁଁ ଶୁଣି ଆସିଛି ଯେ - କଣ ତାକୁ ଛେନାକୁ ପ୍ରଥମେ ପ୍ରସ୍ତୁତ କରାଯାଏ ଆମର କ୍ଷୀରକୁ ସିଝେଇଲା ପରେ ତାକୁ ଛେନା ବାହାର କରାଯାଏ ପରବର୍ତ୍ତୀ ସମୟରେ ତାକୁ ଭଲ ଭାବରେ ଆମର ଚକୁଡନ୍ତି ଏବଂ ଚିନି ତା ସହିତ ମିଶାଇଥାନ୍ତି କିଛି ଲୋକ ମଧ୍ୟ ବ ବର୍ତମାନ ସମୟରେ ଯେହେତୁ ଆମେ ଦେଖୁଚେ ମଧୁମେହ ରୋଗ ବଢିବାରେ ଲାଗିଛି। ତ ଗୁଡ ମଧ୍ୟ ମିଶାନ୍ତି ଏବଂ ତା ସହିତ
ହୁଁ ହୁ ହୁଁ ଆ
ଆମର ଯୋଉ ଡାଇବେଟିସ୍ ରୋଗ ଅଛି।
ହଁ ହଁ ହଁ ହଁ ଆଜ୍ଞା।
ତ ସେଇଟା ଯେହେତୁ ବଢିବାରେ ଲାଗିଛି। ବର୍ତ୍ତମାନ ସମୟରେ ଆମର ଚିନି ବଦଳରେ ଲୋକ ଗୁଡ ମଧ୍ୟ ବି ମିଶେଇକି ତାକୁ ଗୋଟେ ତତଲା ପାତ୍ରରେ। ଆମର ଖଲି ପତ୍ର ଦେଇ, ସେ ଭିତରେ ସେଇ ଛେନାକୁ ରଖି ପୁରା ରାତି ଯାକ ତାକୁ ଛାଡି ଦିଅନ୍ତି। ପୋଡିିବା ପାଇଁ, ଏବଂ ପରବର୍ତ୍ତୀ ସମୟରେ ତାକୁ ବାହାର କରିଥାନ୍ତି ସକାଳୁ। ଏବଂ ଯେତେବେଳେ ସେ ବାହାରେ ପୁରା ଆମର କାଇବାକୁ ଗଲେ ନରମ ଏବଂ ଖାଇବା ପାଇଁ ମଧ୍ୟ ଅଧିକ ପରିବା ସୁସ୍ୱାଦୁ ଲାଗିଥାଏ।
ତ ଆପଣଙ୍କ ଖା କହିବା କଥା ଅନୁସାରେ ଗୋଟେ ଦିନ ଏବଂ ଗୋଟେ ରାତି ପୁରା ଲାଗିଯାଏ ଆକକୁ ମାନେ ପ୍ରସ୍ତୁତ କରିବାରେ।
ଆଜ୍ଞା ଆଜ୍ଞା ପୁରା ସେ ଯେହେତୁ ଆମର କଣ ନିଆଁରେ ପୋଡା ଯାଏ ଯୋଉ ଆମର କୁହନ୍ତି ଅଙ୍ଗାର ଯୋଉଟା। ସେନା କି ସେ ଚୁଲି ଜଳେ ନାହିଁ, ଆମର ଯାହା ଖାଦ୍ୟ ପ୍ରସ୍ତୁତ କଲା ବେଳେ ଯୋଉ ଅଙ୍ଗାର ବଳି ଯାଇଥାଏ। ସେଇ ଅଙ୍ଗାର ଉପରେ ତାକୁ ରଖିକି ପୋଡାଯାଏ।
ଆଚ୍ଛା ତାହେଲେ କୁହୁଳି କୁହୁଳି ଧୀରେ ଧୀରେ ସେ ହୁଏ ଆଉ। ଏମିତି ନାଇଁ କି ଯେ ଆମେ ଗ୍ୟାସ୍ ଟାକୁ ବଢେଇଦବା ଆଉ ଜଲଦି ରୋଷେଇ କରିଦବା। ସେଇଭଳିଆ ନାହିଁ ନାଇଁ କି। ଏ ଧୀରେ ଧୀରେ ଧୀରେ ଧୀରେ ହବ ତାହେଲେ।
ଆଜ୍ଞା ସେଇଭଳି ହେଇପାରିବ ନାହିଁ। ଯେ ଆମେ ସାଙ୍ଗେ ସାଙ୍ଗେ ଆମର ଇଚ୍ଛା ଅଛି ଆମେ ବଢେଇଦବା। ଗ୍ୟାସ୍ କିମ୍ବା ଆମର ଯୋଉ ଅଛି ଚୁଲି ଜାଳ ଆଉ ହେଇଜିବ, ସେମିତି ହୁଏ ନାହିଁ ଆକୁ ପୁରା ଆମର ଯଦି କହିବା ଧୈର୍ଯ୍ୟ ର ଯୋଉ କୁହନ୍ତି ଗୋଟେ ଓ ଅନେ ଏକ ପରୀକ୍ଷା ସେ ଦେ ଦବା ଗୋ
ହଁ ହଁ ହଁ ତେବେ ଯାଇକି ଆମକୁ ଗୋଟେ ସୁସ୍ୱା ସୁସ୍ୱାଦୁ ଖାଦ୍ୟ ମିଳେ ଯୋଉଟା କି ମାନେ ଜି ଆଇ ଟ୍ୟାଗ ମଧ୍ଯ ପାଇଛି ବୋଧେ ଓଡିଶାର ଗୋଟେ ଅନ୍ୟନ୍ୟ ଖାଦ୍ୟ ଭାବେ।
ଆଜ୍ଞା ଆଜ୍ଞା ଆପଣ ଠିକ କହିଲେ ଯେ ବର୍ତ୍ତମାନ ସମୟରେ ଆମର ସେ ଖାଦ୍ୟଟି ଜି ଆଇ ଟ୍ୟାଗ୍ ମଧ୍ୟ ପାଇଚି।
ହୁଁ ନିହାତି ଭାବେ ମାନେ ନୟାଗଡ଼ ଜିଲ୍ଲା ପାଇଁ ଦେଖିବାକୁ ଗଲେ ଗୋଟେ ଗର୍ବର କଥା ଏହା ନିହାତି ଭାବେ।
ଆଜ୍ଞା।
ଓ ମୁଁ ମଧ୍ୟ ଦେଖିଚି ଅ- ଗୁଲୁଗୁଲା ଏବଂ କାକେରା ପିଠା ମଧ୍ୟ ବହୁତ୍ ଭଲ ଲାଗେ ମତେ। ତ କନ୍ଧମାଳ ଜିଲ୍ଲାରେ ବହୁଳ ପରିମାଣରେ ସେଇଟାକୁ ମାନେ ପରିବେଷଣ କରାଯାଉଚି।
ଆଜ୍ଞା ଶୁଣେ ସେପଟେ କଣ ଗୋଟେ ଆମର ମାଣ୍ଡ୍ ଣ୍ଡିଆ ରୁ ପ୍ରସ୍ତୁତ କରାଯାଉଛି କୌଣସି ଗୋଟେ କାକରା ପିଠା।
ହଁ- ହଁ ନିହାତି ମାଣ୍ଡିଆ ପିଠାରେ ଆପଣ ତ ସବୁ ଜିନିଷ କରିପାରିବେ ଯେମିତି କିି ଆମେ ଯଉ ରୁଟି ଖାଉଚେ ଯେମିତି ଗହମରୁୁ କରିକି ମାଣ୍ଡିଆରୁ ଯଦି ପ୍ରସ୍ତୁତ ଖାଦ୍ୟ ଖାଇବେ ବଲେ ନିହାତି ଭାବେ ଆପଣ ଯଉ ମଧୁମେହ ରୋଗ ଟି କହିଲେ ର- ମଧୁମେହ ରୋଗକୁ ମଧ୍ୟ ଏ ବହୁତ ବଡ ପରିମାଣ ରେ ଇଏ କଣ୍ଟ୍ରୋଲ କୁ ଆଣେ ହାରି। ସେଥିପାଇଁ ଆଜିକାଲି ଦେଖୁଥିବ ଲୋକ ଗୁଡିକ ଅ- ଖାଲି ତ ମାଣ୍ଡିଆରେ ଆମେ ରୁଟି କରିପାରିବାନି ରୁଟିରେ ଟିକେ ସେଇ ଚୁନା ଯଉ ଗହମ ଚୁ ଚୁନା ଟିକେ ମିଶେଇକି ତାଙ୍କେ ମାଣ୍ଡିଆରୁ ପ୍ରସ୍ତୁତ ରୁଟି କରିକି ମଧ୍ୟ ନିଜର ଅ- ଯଉ ଡେଲି ଖାଦ୍ୟରେ ମଧ୍ୟ ତାଙ୍କେ ଖାଉଚନ୍ତି ତା ସହିତ ଆମେ ଅ- ପକୁଡି ମଧ୍ୟ ଖାଉଚନ୍ତି ପକୁଡି କରି ଖାଉଚନ୍ତି ମଣ୍ଡା ପିଠା କରୁଚନ୍ତି ଆରିଶା ପିଠା ମଧ୍ୟ କରିଦଉଚନ୍ତି। କାକେରା ପିଠା ମଧ୍ୟ କରିଦଉଚନ୍ତି ମାନେ ସବୁ ଖାଦ୍ୟ କରିକି ଅ- ପରସା ଯାଉଚି ତାଙ୍କୁ। ଆଉ
ଆପଣ ତାର ପ୍ରସ୍ତୁତ ପ୍ରଣାଳୀ କିଛି ଜାଣିଛନ୍ତି କି?
ପ୍ରସ୍ତୁତ ପଣାଳୀ ମ୍ୟାଡ଼ାମ୍ ତ ମୁଁ ବେଶୀ-ବିଶେଷ କିଛି ଜାଣିନି ମୁଁ କରିନି ଆଜି ଯାଏ ତ ମୁଁ ଜାଣିନି। କିନ୍ତୁ ଏତିକି ଜାଣିକି କହିପାରିବି ଯେ ମାଣ୍ଡିଆ ଟା ଯେହେତୁ ଦେହ ପାଇଁ ବହୁତ୍ ହିତକର ହେଇଥାଉଚି ତେଣୁ ଆମ ଓଡ଼ିଶା ସରକାର୍ ମଧ୍ୟ ତାକୁ କେବେ-କିଭଳି ଭାବେ ଅଧିକ ଟିକେ ମାର୍କେଟିଂ କରିକି ଲୋକମାନଙ୍କ ପାଖରେ ଟିକେ ପହଞ୍ଚେଇବ ସେଇଥିପାଇଁ ଏଇଭଳିଆ ସେ ସିଷ୍ଟମ୍ କରିଚି ଯେ ବିଭିନ୍ନ ପ୍ରକାର ମାନେ ଖାଦ୍ୟ ଆ-ଆମର ଯଉ ଖାଦ୍ୟର କଣ ଏସବୁ ମାର୍କେଟିଂ ବହୁତ୍ ମାତ୍ରାରେ କରୁଚି ତସ୍- ହଁ -ହଁ- ହଁ ବାସ୍ ବାସ୍ ଠିକ୍ କହିଲ ହଁ। ଖାଦ୍ୟର ଯଉ ଅଁ-ପ-ପସରା କରିକି ସେ ହଁ ପସରା କରିଥାଉଚି ଯଉ ବି ଗୋଟେ ମହୋତ୍ସବ ହେଇଗଲା କନ୍ଧମାଳ ମହୋତ୍ସବ ହେଇଗଲା କିମ୍ବା ଆମର ରାଜ୍ୟସ୍ତରୀୟ କିଛି ମଧ୍ୟ ପଲ୍ଲିଶ୍ରୀ ମହୋତ୍ସବ ଯଦି ଭୁବନେଶ୍ୱରରେ ଦେଖିଦବା ସେଇଠି ହେଲା ବଲେ ମାଣ୍ଡିଆର ଗୋଟେ ନିହାତି ଭାବେ ଗୋଟେ ଆପଣ ଷ୍ଟଲ୍ ଦେଖିବାକୁ ମିଳିବ ସେଠି ତାଙ୍କେ ବିଭିନ୍ନ ପ୍ରକାର ତାର ଉପକାରିତା ବିଷୟରେ ବଖାଣୁଚନ୍ତି। ତି ଆଉ ସେ ବି ତାକୁ ନେଇକି ଗୋଟେ ସିଏ ମା- ମିଲେଟ୍ ମିଶନ୍ ମଧ୍ୟ ଗୋଟେ ଆରମ୍ଭ କରିଚନ୍ତି। ଆଉ
ଆଜ୍ଞା ଆଜ୍ଞା ପୂର୍ବ ସରକାର୍ ସେଇଟା ଆରମ୍ଭ କରିଥିଲେ ଆମର ଓଡିଶାରେ।
ହଁ- ହଁ ଯଉଟାକି ଅଦ୍ୟାବଧି ମଧ୍ୟ ଏବେ ମଧ୍ୟ ସେ ଚାଲିଚି ଅଁ- ଆଉ ଆମର କନ୍ଧମାଳର ଯଉ ବାରଟି ବ୍ଲକ୍ ଅଛି ବାରଟି ବ୍ଲକ୍ ରୁ ବାରଟି ବ୍ଲକରେ ଏଇ ମାନେ ମିଲେଟ୍ ମିଶନ୍ ଟି ଚାଲିଚି ଏଇ ଇଏ ମିଲେଟ୍ ମିଶନ୍ ରେ ବିଶେଷ କିଛି ମିଶନ୍ ବୋଲି ଲେଖା ହେଇଚି ସିନା ବିଶେଷ୍ କିଛି ନାହିଁ ତାଙ୍କେ ଖାଲି ଚାହୁଁଚନ୍ତି ଯେ ଲୋକମାନେ କିନ୍ତୁ ଏ ଟାକୁ ମାନେ ଭାତ ଆଉ ରୁଟି ଯୋଉ ଖାଉଛନ୍ତି ତା ବାଦ ଆକୁ କେମିତି ଗୋଟେ ପ୍ରାଧାନ୍ୟ ଖାଦ୍ୟ ଭାବରେ। କେମିତି ନିଜର ଖାଦ୍ୟରେ ମାନେ ସାମିଲ କରନ୍ତି।
ଆମ ଘରେ ବି କୁହନ୍ତି ଯେ ପୂର୍ବ କଳରେ ମାନେ ଭା ତ ଆଉ ହଉଛି ବର୍ତ୍ତମାନ ସମୟରେ ଆମେ ରୁଟି ଖାଉଛେ ତ ସକାଳେ ସେମାନେ ମାଣ୍ଡିଆ ଯାଉ। କରିକି ଗୋଟେ ଖାଆନ୍ତି ଯୋଉଟା କି ସେମାନେ କୁହନ୍ତି ଦିନ ଯାଙ୍କ ଆମର ଖରା ଦିନେ ପେଟକୁ ଥଣ୍ଡା ରଖେ। ଏବଂ ବିଭିନ୍ନ ରୋଗରୁ ମଧ୍ୟ ତାଙ୍କୁ ମୁକ୍ତ ଦିଏ ବୋଲି।
ହୁଁ ହୁଁ ଏକଦମ ଠିକ କହୁଛନ୍ତି ଆଉ ଆପଣଙ୍କ ନୟାଗଡ ଆଡେ ତ ବେଶୀ। ସେଇ ଖାଦ୍ୟ ଖାଆନ୍ତି ହଁ। ମାଣ୍ଡିଆ ଯାଉ ଯୋଉ ଆପଣ କହିଲେ ମାଣ୍ଡିଆ ଯାଉ ହଉ କିମ୍ବା ମାଣ୍ଡିଆ କ୍ଷିରି ହଉ ସେଇଭଳିଆ।
ଆଜ୍ଞା।
ବହୁତ ଭଲରେ କରନ୍ତି ମାଣ୍ଡିଆ କ୍ଷରି ଟା ମ୍ୟାଡାମ ମୁଁ ଜାଣିଛି। କିଛି ନାହିଁ ଗୋଟେ ଗରମ ପାଣି ଯଦି ନେଇପାରିବେ ଭଲ। ହଁ ହଁ ନିଶ୍ଚିନ୍ତ ଭାବେ ଯଦି କ୍ଷୀର ଥିବ ବୋଲି ତ ବହୁତ ବଢିଆ ନହେଲେ ତ। ପାଣି ଥିବ ବୋଲେ। ଆଉ ଟିକେ ମାନେ ଯାହା ପାଖରେ କ୍ଷୀର ନଥିବ ସେ ନର୍ମାଲ ପାଣିରେ ବି କରିପାରିବ। ଗରମ ପାଣି କରିଦେବେ ନଚେତ୍ ଗରମ କ୍ଷୀର କରିଦେବେ ହଁ ଆଉ ମା ଏହାର ଯୋଉ ଗୁଣ୍ଡଟା ଥିବ। ତାକୁ କ୍ଷୀର ଗରମ ହେଇକି ଯେତେବେଳେ ଫୁଟୁଥିବ କିମ୍ବା ଟିକେ ଗରମ ହେଇକି ଥିବ ଫୁଟିବାରୁ କାଢିଦେବେ। ତା ମାନେ ଗୋଳେଇ ଗୋଳେଇ ଗୋଳେଇ ଚାଲିବେ ଆଉ ଇଆଡେ ଗୁଣ୍ଡ ପକେଇ ପକେଇ ଚାଲିବେ। ନହେଲେ ସିଏ କଣ କରିବ ଗୋଟା ହେଇଯିବ ଯଦି ଆପଣ ଗୋଳେଇବା ବନ୍ଦ କରିଦେବେ କିମ୍ବା। ଯଦି ଗରମ ନା ହେଇନଥିବ ସେ ଗୋଟା ହେଇଯିବ।
ମୋର କଁ। କଣ ଚୁନା ଟା ଥାଏ ତେଣୁ କରି ତାକୁ ଘା
ଏକଦମ ଆଜ୍ଞା ଆଜ୍ଞା ଠିକ୍ କହୁଛନ୍ତି। ତା ଅନୁସାରେ ଆପଣ ଯଦି ଡାଇବେଟିସ୍ ରୋଗୀ ହେଇଥିବେ ତ ନିଶ୍ଚିନ୍ତ ଭାବେ ଆପଣ ତ ଚିନି ଖାଇବେନି। କିନ୍ତୁ ଯୋଉ ମାନଙ୍କର ଡାଇବେଟିସ୍ ନଥି ସେମାନେ ଯଦି ଖାଇପାରିବେ ତାହେଲେ ସ୍ଵାଦ ଅନୁସାରେ ନିଜେ ଟିକେ ଚିନି ପକେଇଦବେ ଜଷ୍ଟ ଟିକେ ଲୁଣ। ପକେଇଦେବେ ବାସ୍ ମାଣ୍ଡିଆ ଖିରି ରେଡି ହେଇଗଲା ମାନେ ବହୁତ। ତୁ ଇଜି ଭାବେ ଆପଣ ଏଇଟାକୁ କରିକି ଖାଇପାରିବେ। ହଁ ହଁ ନିହାତି ନିହାତି ଗୁଡ଼ ବି ପକାଇ ପାରିବେ କିଛି ଅସୁବିଧା।
ଆଜ୍ଞା ନାଇଁ ବର୍ତ୍ତମାନ ସମୟରେ ମାର୍କେଟ କୁ ଆମର ଯେମିତି କିି ଆପଣ ଜାଣିଥିବେ ଯେ ଧଳା ଗୁଡ ଯୋଉ ଆମେ। କହନ୍ତି କି ତାଳ ଗୁଡ ସେତୁ ବି ଆମର ଖାଦ୍ୟ। କୁ ମାନେ ଯୋଉ କଳା କରେନି ଯେମିତିକି ଆମର କହୁଛେ ଆଖୁ ଗୁଡ କରୁଛି। ତ ଯଦି ଆମେ ତାର କଲର ବେସିସ ରେ ଯିବା ବା ତା ରଙ୍ଗ। ଆଉ ଆକୃତିରେ ଯିବା ତ ଆମେ କହିପାରିବା ଯେ ତାଳ ଗୁଡ ବି ମିଶେଇକି। କଲେ ଟିକେ ତାର ଆମର ଯୋଉ ଖାଦ୍ୟର ରଙ୍ଗ ଏତେ ପରିବର୍ତ୍ତନ ହବନି। ଏବଂ ଖାଦ୍ୟ ର ସ୍ଵାଦିଷ୍ଟ ମଧ୍ୟ ରହିବ।
ଆଜ୍ଞା। ଠିକ କହିଲେ ହଁ ଏକଦମ୍ ଠିକ୍ କହିଛନ୍ତି ଆପଣ ସେଭଳିଆ ମାନେ ହଁ। ଆଉ ଯୋଉ ମାନେ କଳା ଗୁଡ ଖାଇ ପାରିବେନି ସେମାନେ ଧଳା ଗୁଡ ମଧ୍ୟ ବ୍ୟବହାର କରିପାରିବେ ଏଇଥିରେ କଣ ଅଛି।
କିନ୍ତୁ କେବେ ହେଲେ ତ ମାନେ ବନେଇବା ଜାଣିନି ଯେହେତୁ। କରିନି କିନ୍ତୁ ମୁଁ ଥରେ ଥର ଏଇ ଯୋଉ। ଆପଣ ଯେମିତି କହିଲେ କି ଆମର ବର୍ତ୍ତମାନ ସମୟରେ ପଲିଶ୍ରି ମେଳା ମାନଙ୍କରେ ଯୋଉ ପଡୁଛି। ହାଲୋ।
ହଁ ହଁ ସେଇଠୁ ଟେଷ୍ଟ କରିଛନ୍ତି ନାଇଁ।
ଆଜ୍ଞା ସେଠି ନା ମୁଁ ଥରେ ପିଠା ଟେଷ୍ଟ କରିଥିଲି ଯୋଉଟାକି ମତେ ବହୁତ ଭଲ ଲାଗିଥିଲା। ମାନ ସେଟା
ହଁ ହଁ ନିହାତି ସେ ଯୋଉ ଏସ ଜି ର ଯୋଉ ମା ମାନେ ଅଛନ୍ତି
ଆଜ୍ଞା ଆଜ୍ଞା।
ଓ ହ ସେ ଏସେ ଜି ମା ମାନେ ବଢିଆ ଗ୍ରୁପ କରିକି ଯୋଉ କରନ୍ତି ତାଙ୍କେ ବହୁତ ବଢିଆ। ମାନେ ସୁସ୍ୱାଦୁ ଭାବରେ ହଁ ହଁ ନିହାତି ନିହାତି ହଁ।
ଆଜ୍ଞା ସେ ସମୟରେ ମୁଁ ଦିଟା ଜିନିଷ ଖାଇଥିଲି ଆଉ।
ଓ ହୋ ହଁ ହଁ। ଆଉ ଆଉ କଣ ମିଳେ ଆପଣଙ୍କ ଆପଣଙ୍କ ଜିଲ୍ଲାରେ ଆଉ କଣ କିଛି ପ୍ରସିଦ୍ଧ ଅଛି।
ହଁ ଯେମିତି କିି ଆପଣ ଶୁଣିଥିବ ଗୋଟେ କଣ୍ଠଁ କଣ୍ଟେଇ ମୁୁଣ୍ଡି ବାଇଗଣଟେ ଅଛି ଆମର। ଆଜ୍ଞା।
ହଁ କଣ୍ଟେଇ ମୁଣ୍ଡି ଆଚ୍ଛା ଆଚ୍ଛା ମୁଁ କଣ୍ଟେଇ ପଲ୍ଲ କହିଦେଲି।
ତାର ଟେଷ୍ଟ ବହୁତ ଭଲ ଥାଏ ତାକୁ ବନେଇବା ବି ବହୁତ ମାନେ ଆମେ କହପାର ସହଜ।
କଣ ନା ନାଇଁ ମାନେ
ମାନେ ଆମେ କହେ ନା ଗୋଟେ ଖାଦ୍ୟକୁୁ କେହି ବନେଇ ପାରିବେନି। ଆଜ୍ଞା ତାକୁ ମାନେ କିଛି ନାଇଁ ଆପଣଙ୍କ ବାସ ଧୋଇଲେ ତାକୁ ଦୁଇ ଫାଳ କି ଚାରି ଫାଳ କରିବେ ଏବଂ ସୋରିଷ ଆମର ଯୋଉ ରସୁଣ ଅଛି। ତାକୁ ଫୁଟେଇ କରି ଯଦି ଭଜା କରିବେ ଘୋଡେଇକି ହଳଦୀ ଏବଂ ଲୁଣ ଆମର ସ୍ୱାଦ ଅନୁସାରେ ଆପଣ ପକେଇ ପାରିବେ। ଏଦେ ଲଙ୍କା ଖାଉଥିବେ ଆପଣ ପକେଇ ପାରିବେ ନହେଲେ ଚଳିବ। ତାକୁ ଭଜା କରିବେ ଏବଂ ଆପଣ ପଖାଳରେ ହଉ ଗରମ ଭାତରେ ହଉ ଆପଣ ଖାଇପାରିବେ ତାକୁ। ସେଇଟା ମଧ୍ୟ ଆମର ବର୍ତ୍ତମାନ ସମୟରେ ଜି ଆଇ ଟକ୍ ମଧ୍ୟ ପାଇଛି।
କଣ ଆମର ନର୍ମାଲ ଯୋଉ ବାଇଗଣ ମିଳେ ତାଠୁ କିଛି ଅଲଗା ଥାଇକି।
ହଁ ଆମେ ଯଦି କହିବା ନର୍ମାଲ ବାଇଗଣ ର ସାଇଜ ଆପଣ ଦେଖିବେ ବିଭିନ୍ନ ପ୍ରକାର ଅଛି ଲମ୍ବା ବାଇଗଣ ଅଛି। ଗୋଲ ବାଇଗଣ ଅଛି କିନ୍ତୁ ସେ ବାଇଗଣ ସାଧାରଣତଃ ଆମର ଯଦି ଆକାରରେ ଦେ ଖୁଆର ଟିକେ ଛୋଟ ଟ ଥାଏ ଏବଂ ତାର ଯୋଉ କଲର ଅଛି ଆମେ କହିପାରିବା ଆମର ଗ୍ରୀନ୍ ଆଉ ବାଈ କହିପାରିବା ସବୁଯ ଏବଂ ବାଇଗଣୀ କଲର ଯୋଉ। ତାର ଟିକେ ଅଂଶ ଥାଏ ଏବଂ ସେ ପୁରା ଙ୍କ ଯୋଉ ଆମେ କହୁଛେ କଣ୍ଟେଇ ମୁି ତା ନାଁ। ତାର ମୁଣ୍ଡ ବା ତାର ଉପର ପାର୍ଶ୍ଵରେ ପୁରା କଣ୍ଟା ଲାଗିଥାଏ।
ଆଚ୍ଛା ଆଛା ଆଛା ଆଚ୍ଛା ସେଇଥିରୁ ତା ନାମ ଏମିତି କଣ୍ଟେଇ
ହଁ ହଁ ମାନେ ଯେହେତୁ ତାକୁ ତୋଳିବା ବି କଷ୍ଟ ଆଉ ପୁରା କଣ୍ଟା ହେଇଥାଏ। ନାଇଁ ନାଇଁ ସେ ତାର ସେଇ ଯୋଉ ଗୁଣ ପାଇଁ ତାର ସେ ବାଇଗଣ ର
ନିଜର ଗୋଟେ ସିଏ ପ୍ରତିଷେଧକ ପାଇଁ ଗୋଟେ ମାନେ ପ୍ରତିରକ୍ଷା ପାଇଁ ଗୋଟେ ସିଷ୍ଟମ ତିଆରି କରିଛେ ମୋତେ ଲାଗୁଛି। ଯେ ନିଜ ମୁଣ୍ଡିରେ ସିଏ କଣ୍ଟା ବହୁତ ସାରା ରଖିଦେଇଛି।
ଆଜ୍ଞା।
ହଁ ହଁ।
ଆଉ ସେ ବାଇଗଣରେ ବି ଯଦି ସେ ଟିକେ ମିଠା ଯେହେତୁ ଲାଗେ ତାର ପୋକ ବି ଲାଗେ।
ଆଚ୍ଛା ଆଚ୍ଛା ତାହେଲେ ପୋକରୁ ରକ୍ଷା କରିବା ପାଇଁ ବହୁତ। ସାରା ବି ଅ କୀଟନାଶକ ର ବି ମଧ୍ୟ ସାହାଯ୍ୟ ନଉଥିବ ବୋଧେ ଚାଷୀ ମାନେ।
ନାଇଁ ନାଇଁ ସେଥିପାଇଁ ତ ତାକୁ ପୁରା ତାର ଆକାର ବହୁତ ଶାହା ସାନ ଥିବା ଆକାରରେ ହିଁ ତାକୁ ତୋଳିଦେଏ ଆଉ। ନେ ଯଉ ମନେ ଆମେ ଜୋ କହୁ ଖୋପି ଗୋଟେ ଥାଏ। ପାକଲା ଥାଏ ତ ବା ଯୋଉଟା କି ଆମେ କହୁଛେ ବୁଢା ସାଧାରଣତଃ ପରିବା ମାନଙ୍କରେ।
ଆଜ୍ଞ ହଁ ହଁ। ଠିକ୍ ଅଛି ଠିକ୍ ଅଛି। ହଉ ମ୍ୟାଡ଼ାମ୍ ବହୁତ ବଢ଼ିଆ ଲାଗିଲା ଆପଣଙ୍କ ଜିଲ୍ଲାର କିଛି ଖାଦ୍ୟ ବିଷୟରେ ମୁଁ ଜାଣିଲି ଆମ ଜିଲ୍ଲା ବିଷୟରେ ବି ଆପଣ ଜାଣିଲେ। ଆଶା କରୁଛି ଆଗକୁ ମଧ୍ୟ କଥାବାର୍ତ୍ତା ହବା ଆମେ।
ହଁ ବହୁତ ଭଲ ଲାଗିଲା ଆପଣ ଙ୍କ ସହ କଥା ହେଇକି ଧନ୍ୟବାଦ।
ଆଜ୍ଞା ନମସ୍କାର।